ହ୍ୟାଲୋ, ହଁ ଆଜି କେମିତି ମନେ ପଡିଗଲା?
ଆଜି ମନେ ପଇଲା, ମୁଁ କହିଲି ମାଡ଼ାମ୍ କଣ କରୁଛନ୍ତି, ଦେଖିବା କଲ୍ କରେ କଥା ହବା? ମାଡ଼ାମ୍ ବ୍ୟସ୍ତ ଅଛନ୍ତି କି? ଫାଙ୍କା ଅଛନ୍ତି?
ମୁଁ ଏବେ ଏଇ ମୋର ଗୋଟେ ଛୋଟ ଝିଅ ଅଛି ତା, ମାନେ ମୋର ଝିଅଟେ ହେଇଛି ତ ବର୍ଷ କର ତା ସାଙ୍ଗରେ ଖେଳୁ ପି ନେଇ ଅ ମାନେ ତା ସାଙ୍ଗରେ ଟିକେ ମଜା କରୁଥିଲି। ତା'ପରେ ତମ ଫୋ ଦେଖିଲା ବେଳକୁ ତମ ଫ ଫୋନ୍ ଆସିଗଲା ଆଉ। ଆଉ କେମିତି ଅଛନ୍ତି? ଝିଅ-ଅ ଏଇ ତାର ତାକୁ ବର୍ଷକର ମୋର ଛୋଟ ଝିଅଟେ ବର୍ଷକର। ଏଇ ଆର ମାସ ମେ ମାସରେ, ତାର ଜନ୍ମଦିନ ଗଲା।
ହୁଁ।
ଆଉ ତମର କଣ ଆଉ?
ମୋର ପୁଅଟେ।
ସେ ପୁଅଟେ ନା ଆଉ କଣ ଅ ହେଲାଣି ନା, ନା ସେ ଗୋଟିଏ ପୁଅ?
ନାଇଁ ସେଇ ଗୋଟିଏ ପୁଅ ଆଉ, କିଛି ହେଇନି।
ଆଚ୍ଛା, ହଁ ଆଜିକାଲି ତ ସମସ୍ତଙ୍କର ଗୋଟ୍ ଟିଏ ଗୋଟିଏ ରେ ସବୁ ଇଏ ଆଉ, ମାନେ ଦ୍ଵିତୀୟ ଛୁଆ କରିବା ପାଇଁ ବି ମାନେ
କେ ରାଜି ହଉନାହାଁନ୍ତି। କାହିଁକି ନା, ସବୁ ହଇରାଣ ହଉଛନ୍ତି। ଛୁଆ ବି ଆଜିକାଲି ବହୁତ୍ ତୁ-ଉ ମାନେ ଚଗଲା ହଉଛନ୍ତି ବୋଲି ଟେନସନ୍। ସେଥିପାଇଁ ଲୋକ ଆଉ ଚାହୁଁନାହାଁନ୍ତି ସେକେଣ୍ଡେ ଆଉ। ଯିଏ ଚାହୁଁଛନ୍ତି କରୁଛନ୍ତି। ଆଉ ରାତିରେ କଣ ଖାଇଥିଲେ?
ଏଇ ସନ୍ଧ୍ୟା ବେଳେ ମୁଁ ବାପ ଘରେ ଟିକେ ଅଛି ତ! ସେଠି ବାପା ଆମର ଏଠି ଗୋଟେ ପାଖ ଏ ରଜ ପାଇଁ ଆସିଥିଲେ, ରହିଯାଇଛି ବୁଧବାର ଦିନ ଯିବି। କଣ କି ମୁଁ ଖାଇଥିଲି ଯୋଉ ବାପା ସେଠି ଆମର ସେ ପାଖରେ ଗୋଟେ ଛଣା ଛଣି ହୁଏ ସେ ସବୁ ବରା, ଶିଙ୍ଗଡା, ଆଳୁଚପ୍, ଚଣିବରା ଏମତି ସେ ଚ ହଁ, ଜଳଖିଆ ଦୋକାନ ଅଛି। ସେଠୁ ସେଇ ଚଣେଇ ବରା କୁ ଯୋଉ ବୁଟ ଫୁଟ କୁ ଇଏ କରିକି ଯୋଉ ବରା କରନ୍ତି, ସେ ବରାକୁ ନେଇକି ଆସିଥିଲେ। ସେଇ ବରା ଟିକେ ଖାଇଥିଲି ଆଉ ବିସ୍କିଟ ଦିଖଣ୍ଡ ଏମ ଏମତି ଖାଇଥିଲି ଆଉ। ତମେ କଣ ଖାଇଥିଲ?
ମୁଁ ଖାଇଥିନି ସନ୍ଧ୍ୟାବେଳେ ଆରିସା ପିଠା।
ଆରିସା ପିଠା ଘରେ ବନେଇଥିଲେ?
ଘରେ ବନା ହେଇଥିଲା ଖାଇଥିଲି।
ଆଛା।
ଆଉ ଖରାବେଳେ କଣ ଖାଇଥିଲ?
ଖରାବେଳେ ଖାଇଥିଲି ଡାଲି ଡାଲମା ଆଁ ଡାଲମା ଖାଇଥିଲି, ଆଉ ପୋଇ ଶାଗ ଯୋଉ କରନ୍ତି ସେ ପୋଇ ଶାଗ ଆଳୁ ବାଇଗଣ ଟମାଟ ବଢି ପଡି ଯୋଉ ତ ମାନେ ଇଏ କରନ୍ତିନି ଝୋଳ କରନ୍ତିନି ତାକୁ ଚକଟିକି ଯୋଉ ଇଏ କରନ୍ତି। ସେ ଝୋଳ କରିକି ଖାଇଥିଲି ଆଉ ଆମ୍ବ ଆଉ। ହଁ ଆଉ ଆମ୍ବ ଖାଇଥିଲି ଆଉ। ଏଇଆ ତ ଖାଇବା ଆମ ଓଡ଼ିଶାର ଓଡ଼ିଆ ଘରର ଖାଇବା ଆ ଭାତ ଆଉ ହୁଁ।
ଭାତ ଡାଲି ଫେମସ୍।
ହୁଁ।
ଆଉ ଆ ଶାଶୁଘରକୁ କୋଉଦିନ ଯିବ?
ଶାଶୁଘରକୁ ଆଜି ତ ଆଜି ଶନିବାର ଆଜି ମୋର ଶନିବାର ତ ଯାଆନ୍ତିନି। ତା ପରେ ରବିବାରେ ବି ଦେଢୁଶୁର ଅଛନ୍ତି ଯିବିନି। ଆଁ। ସୋମବାରକୁ ମୋର ଆସିବାର ନଅ ଦିନ ହେଇଯାଉଛି ଯିବିନି। ମଙ୍ଗଳବାର୍- ଦିନ ଛୁଆକୁ ତ ଧରିକି ଯାଆନ୍ତିନି। ତାପରେ ସ୍ଵାମୀ ମାନେ ପାଇଁ ବି ଭଲ ନୁହଁ। ତାମାନେ ଯିବାଟା ମୋର ସେଇ ବୁଧବାରକୁ ଅଛି ଆଉ। ତାପରେ ମୋ ଶାଶୁ ବି ଆଜି ଫୋନ୍ କରିଥିଲେ। ସେ କହିଲେ କି ଛୋଟ ଛୁଆଟା ଯେହେତୁ ଘରେ ଥିଲେ ଟିକେ ପୁରିଲା ପୁରିଲା ଲାଗେ ତାଙ୍କୁ ବି ଟିକେ ଭଲ ଲାଗିଲାନି ଭଲ ଲାଗୁନି ଘରଟା ଏକୁଟିଆ ଏକୁଟିଆ ଲାଗୁଛି। ହଁ ଏକୁଟିଆ ଆମର କୁଟିଆ ଘରଟା ବି ନା କେହି ନାହାନ୍ତି ପାଖରେ ଏମିତି ଘର ବି ନାହିଁ। ଏକୁଟିଆ ଘର ଟା ତାଙ୍କୁ ଟିକେ ଭଲ ଲାଗୁନି କହିଲେ ଶୀଘ୍ର ଟିକେ ପଳେଇ ଆସେ ମୁଁ କହିଲି ହଁ ଅ ଆଉ ତ ବାର ନାହିଁ ଯିବା ସେଇ ବୁଧବାର ଦିନ ଯିବା ଆଉ ବାପଘରେ ତ ଛୁ ବାପ ପଘରେ ତ ବାହାଘର ପରେ ଆମେ କୁଣିଆ ତାପରେ ଆଉ ଆସିବା ସେମିତି ଚାରି ଦିନି ଆଠ ଦିନ ହଉ କି ମାସେ ହଉ କାଟି ଦେଇକି ପୁଣି ଯିବା ନିଜ
ପୁଣି ନିଜ କର୍ମସ୍ଥଳକୁ ଆଉ। ଯେତେ ଏତେ ବାପଘରେ ଆସିକି ରହିଲେ ବି ଯାହା ବିି ହେଲେ ବାହା ହେଇଚ ମାନେ ନିଜ କର୍ମସ୍ଥଳକୁ ଯିବାକୁ ପଡ଼ିବ।
ହଁ ଏମିତି କଥା ଆଉ କିନ୍ତୁ ଯେତେବେଳେ ଘରୁ ଯାଏନା ଭଲ ଲାଗେନି। ଶାଶୁଘରେ ଆମର ଆଁ ଆମ ଶାଶୁ ଶଶୁର ଆଉ ମୋ ସ୍ଵାମୀ ମାନେ ଆମେ ମାନେ ତିନି ଭାଇ। ତିନି ଭାଇ ଭିତରୁ ରୁ ବଡ଼ ଭାଇ ଯିଏ ଟ୍ରେନ ଆମର ଯୋଉ ଆଁ ଚାକିରି ସେ ଟ୍ରେନ ମ୍ୟାନେଜର ଅଛନ୍ତି। ସିଏ ତାଙ୍କ ଚାକିରି ବଡ ଭାଇ ଯେ ତାଙ୍କ ଚାକିରି ସେ ତାଙ୍କର ଯାଜପୁର ଆମର ଯୋଉ ଯାଜପୁର ଜିଲ୍ଲାରେ ସେ ଆ ଉମାପଦା ଗୋଟେ ଜାଗା ଅଛି ସେ ସେଇଠି ରହୁଛନ୍ତି। ଏମିତି ପର୍ବପର୍ବାଣୀ ପର୍ବପର୍ବାଣୀ ଇଏରେ ଆସନ୍ତି ଆଉ ହଁ ସେମିତି। ସେ ସମୟରେ ଆସନ୍ତି ଆଉ ବାକି ରହିଲୁ ଆମେ ଯେ ତାଙ୍କର ବି ଛୋଟିଆ ଝିଅଟିଏ। ଝିଅକୁ ସେ ଚାରି ବର୍ଷର ହବ। ଆଉ ଆମେ ଘରେ ମୋ ସ୍ଵାମୀ ଦିଅର। ଆଉ ଶାଶୁ ଶ୍ୱଶୁର ଆଉ ମୋର ଗୋଟେ ତ ଛୋଟିଆ ଝିଅ ଆପଣ ଜାଣିଚନ୍ତି ଆଉ ଏତିକି ଆମେ ରହୁଚୁ।
ଦିଅରଙ୍କର ବାହାଘର ହେଇନି?
ଅଂ ବାହାଘର ଆଜିକାଲି ତ ତମେ ଜାଣିଛ ଝିଅ ମାନଙ୍କର ଯୋଉ ସମସ୍ୟା ଭଲ ଝିଅଟିଏ ପାଇବା ବି କଷ୍ଟକର ହେଇପଡୁଛି ଖୋଜା ଖୋଜି ଚାଲିଛି ଆସ ପନ୍ଦ ବର୍ଷ ଯୋଉ ଆସୁଚି ଆମର ହଁ ତା- ହେଲେ ବେତା ଆଉ ବାହାଘର ନାହିଁ। ଆଉ ଗୋଟିଏ ମାସ ମାତ୍ର ହାତରେ ରହିଲା। ଏବେ ଆଉ ହବାର ଲାଗୁ କୁନି ସେ ବାହାଘର ହେଲା ବେଳକୁ ସେ ହଁ ସେ ହେଇଯାଉ- ଅଛି ଆଉ ଯା ଟିକେ ପାଖକୁ ଆସିଲେ ଆମକୁ ବି କାମକୁ ବି ସିଲ ନା।
ଓଶ୍ୱାସେ ହୁଅନ୍ତା।
ହସ ସେ ମିଶି ମୁସକି ଘର ଟା ଟିକେ କିଏ ଯେମିତି ମତେ ମୁଁ ଯେତେବେଳେ ବାହା ହେଇକି ଆଇଲି ମତେ ଭାରି ଏକୁଟିଆ ଲାଗେ ଝିଅ ବି ନଥିଲା। ଭାରି ଏକୁଟିଆ ଏକୁଟିଆ ଫିଲି ହୁଏ। ମାନେ ଇଏ ଲାଗେ ଏକୁଟିଆ ଏକୁଟିଆ ଲାଗେ କାଇଁନା ତା ପାଖେ ଜିନିସ୍- କାମରେ ଜେଜେ ପଳେଇଲେ ଆଉ ହୁଁ ତାପରେ ଝିଅ ଟେ ହେଲା ପରେ ବ ବର୍ତ୍ତମାନ ସମୟ କୁଆଡ଼େ ତା ପଛରେ ଲାଗିକି
ତମେ କି ତମ ଶାଶୁ ଦି ଜଣ କେତେ ବସିକି କଥା ହବ ଦି ଜଣ ମଣିଷ
ତାପରେ ତାଙ୍କ ସହିତ ବି ସ ହଁ ତା ସହିତ ଟିକେ ବେଶୀ ସମୟଟା ପଳାଏ ମୋର ଆଉ। ଏମିତିରେ ଚାଲୁଛି ଆମର ସଂସାରିକ ଜୀବନ ଯାପନ ଆହୁ।
ନିହାତି କର୍ମକ୍ଷେତ୍ର ତ ସମସ୍ତଙ୍କର ସେଇୟା।
ହଁ।
ଆଉ ଆଉ ତମେ ଓଡିଶା ଭିତରେ କୋଉ କୋଉ ଜାଗା ଯାଇଥିଲ ଓଡିଶା ବାହାରେ କୋଉ
ଓଡିଶା ବାହାରେ ମୋର ମୁଁ ତ ସେମିତି କୁଆଡେ ଯାଇନି। ଆ ଓଡିଶା ଭିତରେ ଯାହା ଏଇ ବାଲେଶ୍ଵର ଓଡିଶା ଭିତରେ ଏଇ ଏ ବାଲେଶ୍ଵର ଦେଖିଛି ସେ ଭଦ୍ରକର ଯୋଉ ବାଲେଶ୍ଵର ଆମ ଯୋଉ ପଞ୍ଚଲିଙ୍ଗେଶ୍ଵର ଜାଣିଛ ପଞ୍ଚଲିଙ୍ଗେଶ ର ମନ୍ଦିର ଆଉ କ୍ଷୀରଚୋରା ଗୋପୀନାଥ ମନ୍ଦିର ଆଉ ଏମତି ଦେଖିଛି ହଁ। ଆଉ ଯାଜପୁର ର ବିରଜା ଆଉ ଭୁବନେଶ୍ଵର ବୁଲିଛି। ଆଉ ଢେଙ୍କାନାଳ ଆମର ଜୋଉ ଆମେ ତ ଢେଙ୍କାନାଳ ଜିଲ୍ଲାର ଲୋକ। ଆମର ଏଠି କପିଳାସ ମନ୍ଦିର କପିଳାସ ତ ସମସ୍ତେ ଜାଣିଥିବେ। ସେ କପିଳାସ ଦେଖିଛି ଆଉ ସେତେ ହଁ ଆଉ ସେତେ ମନ୍ଦି ମୁଁ କାହିଁ ଏତେ ବୁଲାବୁଲି ଆଉ କରିନି। ମୁଁ ପାଠ ପଢୁଥିଲି ପାଠ ପଢିବା ସରିଲା ପରେ ପାଠ ପଢି ସାରିଲା ପରେ
ଆଚ୍ଛା ଆଚ୍ଛା।
ହଁ ଇଚ୍ଛା ତ ଅଛି ସେଟା କଣ ହଉଛି ଚାହିଁଲେ ତ ମାନେ ଯାଇ ହବନି ସେ ସେଟା ବି ଗୋଟେ ପ୍ରକାର ମାନେ କଣ କହିଲ। ଆଉ ଚାହିଁଲେ ବି ଯାଇହବନି ଯେତେବେଳେ ଯିବ ଗୋଟେ ଲାଗିବାର ଡୋରି ଯେମିତି ଥିବ ଯୋଉଠିକି ଯିବାର କଥା ତମେ ଯିବ ର ସେମିତି ଇଚ୍ଛା ଥିଲେ କେତେବେଳେ ଯଦି ଯାଇପାରିବ ମନରେ ଇଚ୍ଛା ଥିଲେ। ଇଚ୍ଛା ଅଛି ସେମତି ଯିବାର ଆଉ ଆଉ ଇଚ୍ଛା ଅ ଉଡା ଜାହାଜରେ ବସିବାର ସବୁଆଡେ ବୁଲିକି ଦେଖିବାର। ଉୁଡା ଜାହାଜରେ ମୁଁ କେବେ ବସିନି।
ମନର ଗୋଟେ ଅଛି ଆଉ ସେଟା ଯିବାର ବୁଲିବାର।
ବସ୍ କି କେ ସେତେବେଳେ ଟିକେ ବାହାର ରାଜ୍ୟ ଫାଜକୁ ଟିକେ ଯିବା ଟିକେ ବୁଲାବୁଲି କରିବା ସେଠି ଲୋକ ଲୋକଙ୍କର ଚାଲିଚଳଣି କୁ ଟିକେ ଜାଣିମା। ଏମିତି ଲୋକମାନଙ୍କ ଚାଲିଚଳଣି ଜାଣିବା ପାଇଁ ମତେ ଟିକେ ବେଶୀ ଭଲ ଲାଗେ। ଆଉ ସେମାନଙ୍କର ଖାଇବା ପିଇବା ଏମିତି
ଆମେ ତ ଓଡ଼ିଶା ଭିତରେ ରହିଲେ ଓଡ଼ିଶାର ଖାଦ୍ୟ ଦେଖିଲେ ଓଡ଼ିଶାରେ ବୁଲିଲେ କିନ୍ତୁ ଓଡ଼ିଶା ବାହାରକୁ ଗଲେ ହଁ ଓଡ଼ିଶା ବାହାର ଲୋକ କଣ ସାଙ୍ଗରେ ବୁଲିବା ମିଶିବା ତାଙ୍କର କଥାବାର୍ତ୍ତା କେମିତି ଶୈଳୀ ଜାଣିମା ସେ ଜିନିଷ ବହୁତ ଖୁସି ଲାଗେ
ଆଜ୍ଞା। ହ୍ୟାଲୋ।
ହ୍ୟାଲୋ ଶୁଭା ଯାଉଛି କଥା ନେଟୱାର୍କ ପ୍ରୋବଲମ ହଉଛି?
ଆଉ ଏମତି ସେ ବୁଲିବାର ଅଛି ଆଉ ତମେ କୋଉଠି ସବୁ ଯାଇଛ ମାନେ ତମେ ଆଁ ଓଡିଶାର କୋଉ
ନି ଓଡ଼ିଶା ଭିତରେ ଆମର କପିଳାସ ପୁରୀ ଆଉ ଯୋଉ କୁଶଳେଶ୍ଵର ମନ୍ଦିର ଗୋଟେ ଦରଡ଼ିପେଳାରେ ଅଛି ସେଠି
ରୁଇ ହଁ ପୁରୀ ଯାଇଛ ତମେ?
ପୁରୀ ଯାଇଛି।
ପୁରୀରେ ଯ ପୁରୀର ଯୋଉ ଜଗନ୍ନାଥ ମନ୍ଦିର ଅଛି ଅଛି ଜଗନ୍ନାଥ ମନ୍ଦିରକୁ ତମେ ଯାଇକି ସବୁବେଳେ ଦର୍ଶନ କରିପାରୁଛ ଠାକୁରଙ୍କୁ
ହଁ ଯେତେ ଥର ଯାଇଛି ସେତେ ଥର ଦେଖିଛି ଠାକୁରଙ୍କୁ
ହଁ ସେଟା ବି ଗୋଟେ ବଡ ସୌଭାଗ୍ୟ ର କଥା ନା କି?
ନିହାତି ସମସ୍ତେ ଦେଖିପାରନ୍ତିନି ଲୋକ ଯାଆନ୍ତି ଫେରିକି ଆସନ୍ତି ଗହଳି ଯୋଗୁଁ ଏବଂ ଯେତେଥର ଯାଇଛି ଦେଖିକି ଆସିଛି ସେଇଟା ଖୁସି ଲାଗେ
ମନରେ ଇଚ୍ଛା ଅଛି କେବେ ରଥଯାତ୍ରା ସମୟରେ ଯିବାର ଅଛି?
ଇଚ୍ଛା ଅଛି କିନ୍ତୁ ଭିଡ଼ ଯୋଗୁଁ ଭିଡ଼ ଯୋଗୁ ଯାଇ ହୁଏନି ଡର ଲାଗେ
ତମର ବି ଛୋଟ ଛୁଆ ଟେ ତାକୁ ଧରିକି ଯିବାର ଇଏ ବି ହଁ ଜଗାର ଡୋରି ଯେବେ ଲାଗିବ ଆଉ କଣ? ଅବଡା ଯାଇକି ଖାଇଛନ୍ତି ସେଠି ପୁରୀର ଅବଢ଼ା ତ ସମସ୍ତେ ସେଠି ଭେଦଭାବ ନଥାଏ ଛୁଆଁ ଅଛୁଆଁ ନଥାଏ ସମସ୍ତେ ତାକୁ ଖାଇପାରନ୍ତି ମହାପ୍ରସାଦ ଯୋଉ ଆମର କୁହନ୍ତି।
ନିହାତି ତାକୁ ଖାଇଛି ଯାଇଥିଲି ଯେତେବେଳେ ସେଇ ଜିନିଷଟା ତ ଛାଡିକି ଆସିବାର ନାହିଁ ନା ସେ ଜିନିଷଟା ନିହାତି ଖାଇବାର ଅଛି।
କେବେ ଯାଇଥିଲେ ପୁରୀ?
ହ ବାହାଘର ପରେ ମୁଁ ଯାଇଥିଲି ବାହାଘର ତିନି ଚାରି ବର୍ଷ ପରେ ଯାଇଥିଲି ଥିଲି ଆଉ ତାପରେ ଯାଇନି
ଆଛା ହଁ ପୁରୀର ସମୁଦ୍ର ଲହରୀ ଭାଙ୍ଗିବାର ମଜା ଭଲ ଲାଗେ ଆଉ ସେ ଯୋଉ ସି ଫୁଡ ସବୁ ମାଛ ଫାଛ ସେ ଯୋଉ ଲୁଣି ମାଛ ଏମିତି ସବୁ ସି ଫୁଡ ମିଳେ ତାକୁ କେବେ ଖାଇଛନ୍ତି ନା ନାଇଁ
ନା ମୁଁ ସେ ଜିନିଷ ଖାଇନି କେବେ ବାହାରେ ମୁଁ ଖାଇନି ତାର ଟେଷ୍ଟ ହିଁ ଜାଣିନି
ଆଚ୍ଛା। ସେଟା ଭଲ ଲାଗେ ଆପଣ ଖାଇନାହାନ୍ତି କିନ୍ତୁ ସେଟା ଭଲ ମାନେ ତାର ସ୍ଵାଦ ବି ଭଲ ଲାଗେ ହଁ
ବାହାର ପରିବେଶର ଅଲଗା ଖାଇବା ଅଲଗା ଚାଲିଚଳଣ ବହୁତ ଭଲ ଲାଗେ
ହୁଁ ଆଉ।
ଆଉ ରାତିରେ କଣ ହେଇଛି?
ରାତିରେ ସନ୍ତୁଳା ରୁ ରୁଟି ବୋଧେ ହବ ଆଉ କଣ ସେ ଭଜା ଭୁଜି କଣଟେ ଗୋଟେ ହବ ଆଉ ଆଉ ଭାତ ବି ଅଛି ବାପ ଘରେ ଆମର ବାପଘରେ ଆମର ହେଲା ଆମେ ଚାରି ଜଣ ଭାଇ ଭଉଣୀ ମାନେ ଦି ଜଣ ଭଉଣୀ ଦି ଜଣ ଭାଇ ଆଉ ଭାଇ ଦି ଜଣ ବାହାରେ ଆଉ ଆମେ ଭଉଣୀ ମୋ ବଡ ଭଉଣୀ ବାହା ହେଇ ଯାଇଛି ଆଉ ମୁଁ ଏ ବାପା ଘରକୁ ଆସିଛି ବାପା ବୋଉ ଏକୁଟିଆ ଆଉ ଆଉ କେହି ନାହାନ୍ତି ବର୍ତ୍ତମାନ ଘରେ। ଆମ ବାପା ହେରିକା ତିନି ଜଣ ଭାଇ ଚାରି ଭୋଉଣୀ।
ଟିକି ଝିଅ ଗହଳି କରୁଚି ଏଇନା ଅଜା ଘରେ ମୁଁ କହିଲି ଟିକି ଝିଅ ଏଇନା ଗହଳି କରୁଚି ଅଜାହରେ ତାପରେ ନିଜ ହରୁକୁ ଯିବ ହାରି ଏଠି ଫାଙ୍କା ଲାଗିବ ସେଠି ଭଲ ଲାଗିବ। ଆ ତା ବାପା କେତେ ଥର ଫୋନ୍ କରିୁଚନ୍ତି ଟିକେ ଝିଅ ସାଙ୍ଗରେ ଦେଖିବା ପାଇଁ କଥା ହବା ପାଇଁ?
ହଁ ସେ ତ ବୋହୁତ ଥର ବି କରନ୍ତି ଏମିତି ଭିଡ଼ିଓ କଲ୍ ରେ କଥା ହୁଅନ୍ତି ଏମତି ନ କଥା ଫୋନ୍ ଫାନେ କଣ କେମିତି କରୁଚି ଝିଅ ଫିଅ ତାଙ୍କୁ ବି ଟିକେ ଏକୁଟିଆ ଲାଗେ ସେ ଝିଅ ସାଙ୍ଗରେ ଖେଳନ୍ତି। ଇଏ କରନ୍ତି ଆଉ ଏମିତି ଆଉ। ଆଉ ତମର କଣ କେମତି ରାତିରେ ରୋଷେଇ କଣ ଆଜି?
ଆମର ରାତିରେ ପିଠା ହେଇଚି ପିଠା ଖାଇବୁ ଆଉ। ରୋଷେଇ ସରିଗଲାଣି ଆମର ତ ସରିଯାଏ ବୋହୁ ଶୀଘ୍ର ରୋଷେଇ।
ଆଚ୍ଛା ହଉ।
ହଉ ହୋଉ ଯାଅ ତମ ଅ ଟିକି ଝିଅଟାକୁ ଖୋଇବାକୁ ଦବ। ଆଟା ହେଇଗଲାଣି ଆଉ ରଖୁଚି ବାଏ।
ହଁ ବାଏ।
କମାଇଁ ମା